ହୁଁ ହୁଁ ହୁଁ ହାଲୋ।
କଣ କରୁଛନ୍ତି?
ନାଇ ଏଇ ବସିଥିଲି ଆସି ବାହାରେ ଆମ ଘରୁରୁ ଶହେ ମି ଟର ଦୂରରେ ଆମର ଏପଟ ସାଇଟ୍ ଘରଗୁଡିକ ଅଛି। ନୂଆ ନୂଆ ଘର ବି ତିଆରି କରି ଆମ ଗାଁ ମଝିରୁ ଉଠି ଆିସି ରହିଛନ୍ତି। ଆମ ଗାଁ ମୁଣ୍ଡରେ। ଗାଁ ମଝି ଯୋଉଠି ଆସି ରହୁଛନ୍ତି।
ଓହୋ।
ସେ ବିଲ କିଛିଟା। ଆଉ ବିଲରେ ମଧ୍ୟ ଅଳ୍ ପ କିିଛିଟା ଘର ଅଛି। ମାନେ ଉଁ ଚାରି ପାଞ୍ଚଟି ଘର ଅଛି। ଚାରି ପାଞ୍ଚଟି ପରିବାର ରହୁଛନ୍ତି। ଏପଟେ ଆମର ଏପଟେ ଆମର ପଲ୍ଲୀ ମଙ୍ଗଳ ଖୁସିି ସମବାୟି ସମୟଲି ଅଛି। ମାନେ ଆମର ସୋସାଇଟି ଅଫିସ୍। ହେଲା ସେଠାରେ ଆମର ସବୁ ସବୁ
ହୁଁ।
ଯେତିକ ସବୁ ଧାନ ଫାନ ଯେତିକ ସବୁ ରୁହେ ସାର ଆଉ ଫାର। ଏଠି ସବୁ ଉଁ
ହଁ। ଆପଣଙ୍କୁ ମୋ ସ୍ ମୋ-ମୋ ସ ଭଏସ୍ ଠିକ୍ ସେ ଆସୁଛି ତ ଆପଣଙ୍କୁ?
ହଁ ଆସୁଛି। ଟିକେ ଟିକେ ଖନେଇଲା ଭଳିଆ ହଉଛି।
ଆଜ୍ଞା।
ଆଉ ତମ ପାଖେରେ ଏଇନା କିଏ ବସିଥିଲେ ନା କଣ?
ନାଇଁ ମୋ ପାଖେରେ ଜଣେ ଭାଇ ଥିଲେ ମୋ ସାନ ଭାଇ ଏବେ ସିଏ ଆସିଥିଲେ ଟିକେ ପଚାରୁ ଥିଲେ ଆଜି ଏକାଦଶ କ୍ରିୟା ଥିଲା ଜଣଙ୍କର ସେ ସେଇଠି ଆମେ ଖା ଦ୍ୟ ଖାଇବାକୁ ଯାଇଥିଲୁ। ଆ ଖାଇବାକୁ ଯାଇଥିଲୁ ଯେହେତୁ ଆଉ ସେଇ ବିଷୟରେ କହୁଥିଲେ କି ସିଏ ସେ ଭଲ ଲୋକ ଥିଲେ ଜଣେ। ଆଉ ସେ ତାଙ୍କର ମୃତ୍ୟୁ ହେତୁ ଆମେ ଟିକେ
ହଁ ମୁଁ ଜାଣିଛି ମୁଁ ଜାଣିଛି ଶୁଣନ୍ତୁ। ହଁ ମୁଁ ଜାଣିଛି। କଣ କହିଲ ଯୋଉଁ ସିଏ ଗୋବର ଘଷି ମଧ୍ୟ ପାରୁ ଥିଲେ ସକାଳୁ ଛଅଟାରୁ ଚାରିଟାରୁ ରାତିରୁ ଉଠି ଯିବେ। ଚାରିଟା ରାତିରୁ ଉଠିକି ସବୁ ନି-ନିଜ ନିତ୍ୟ କର୍ମ ସାରିକି ନିଜର ଉଁ ଗୁହାଳ ଗାଈ ଗୁହାଳ ଯୋଉ ତାକୁ ପୋଛାପୋଛି କରି କି ଝଡାଝଡି କରିକି
ହୁଁ।
ଗାଈ କିି କିଛିଟା ଦାନା ବା ଚାରା ଦେଇକି, ଘାସ ଫାସ ଦେଇକି ହ
ଆଉଁ ଗୋବର ତାଙ୍କର ଆଣିକି ଘଷି ପାରୁଥିଲେ। ଆଁ ପସିି ପାରୁଥୁଲେ ଆଉ ନି ସବୁ କାମ କାର୍ଯ୍ୟ ମଧ୍ୟ କରୁଥିଲେ ଏମିତି କିି ଦୋକାନ ମଧ୍ୟ କୁ ଯାଉଥୁଲେ। କିଛି ସାମଗ୍ରୀ ଆଣୁଥୁଲେ। ଜିନିଷ ପତ୍ର କିଛି ଆଣୁଥୁଲେ ଘରର ରୋଷେଇ ପାଇଁ ବା ଘରର କିଛି କାମ ପାଇଁ ନିଜ ଘର ପାଖ ଦୋକାନକୁୁ ଯାଇକି ଆଣୁଥୁଲେ।
ଏମିତି ବୋହୁତ ପ୍ରକାର କାର୍ଯ୍ୟ କରିଥାଏ ତାଙ୍କର ଏମିତି ଅସୁବିଧା ଯୋଗୁ ବୋହୁତ ହେଇଗଲା ଗୋଟେ ଖରାପ ଇଏରେ ସେଥିପାଇଁ ବୋହୁତୁ ଦୁଃଖିତ ଆମେ। ଆମ ଗ୍ରାମବାସୀ ବୃନ୍ଦ ବୁଝିପାଇଲେ।
ଆଜ୍ଞା ଆପଣ ଯାଇଥିଲେ ତାଙ୍କ ଏକାଦଶ କ୍ରିୟାକୁ ଏକାଦଶ କୁ ଭୋଜି ଖାଇବାକୁ।
ହଁ।
ଯାଇଥିଲେ ଆପଣଙ୍କୁ ଯୋଉ ଉଁ କୋହୁଥିଲି। ଆପଣ ଏବେ କଁ ସକାଳେ କଁ ଖାଇଥିଲେ।
ସକାଳେ
ହୁଁ।
ହଁ ସକାଳୁ ମୋ ପେଟ ଯେହେତୁ ଖରାପ ହେଇଗଲା ଦୁଇ ରୁ ତିନି ଥର ଝାଡା ଯାଇଥିଲି।
ହୁଁ।
ଆଉ ଚୁଡ଼ା ଆ ଖାଇଥିଲି ଆଉ ଚୁଡ଼ା ଖାଇଲି ଚୁଡା ଦୁଇରୁ ତିନି ଥର ଖାଇଲି ଅଁ ଉଁ କାଲି ହୋଇଥିଲା ଖରାପ କାଲି ହୋଇଥିଲା କାଲି ଦୁଇରୁ ତିନ ଥର ଯାଇଥିଲି ଝାଡ଼ା ତାପରେ ଚୁଡା ଦୁଇରୁ ଚାରି ଥର ଖାଇଥିଲି ଆଉ ଚିନି ଲୁଣ ପାଣି ପିଇଲେ ଭଲ ହେଇ ଭଲ ହେଇଯିବ ସିଏ ମୁଁ ଆଗରୁ ଜାଣିଚି ଆଉ ଚିନି ଲୁଣ ପାଣି ମୋ ମାତା ଯିଏ ସିଏ ଗୋଳେଇ କି ଦେଲେ ମୁଁ ପିଇଦେଲି। ଉଁ ଚାରି ଛଅଥର ଚିନି ପାଣି ପିଇସାଇଲା ପରେ ମୋ ଦେହ ଭଲ ହେଇଗଲା। ଆଜି ସେଥିପାଇଁ ଆଜି ସଖାଳୁ କିଛି ଖାଇନଥିଲି ଚୁଡ଼ା କଦଳୀ ଖାଇଲି। ଦେହ ଯେମିତି ଭଲ ଲାଗିଲା ଆମ ଘରୁକୁ ଆଇଁଷ ଆଇ ହେଇଥେଲା ଆଉ ବେସନ ତରକାରୀ ହେଇଥିଲା ବେସନ ଆଉ ଛତୁ ତର କାରୀ ମଧ୍ୟ ହେଇଥିଲା ଛତୁ କଷା ଟାଇପ ର। ଆଉ ଏତ ଭାତ ଡାଲି ଆଉ ପାମ୍ପଡ଼ ଟିକେ ଛଣା ହେଇଥିଲା ଖାଇ ଥିଲି ଆଉ ତାପରେ ସନ୍ଧ୍ୟା କିଛି ଖାଇ ନଥିଲି। କାହିଁକିନା ଆଜି ରାତିରେ ଗୋଟେ ଭୋଜିିଥିଲା ମୋ ପେଟ କାଳେ ଖରାପ ହେଇଯିବ ସେଥିପାଇଁ ଭୋଜି ଖାଇନି ଅବଶ୍ୟ ଅଳ୍ପ ଅଳ୍ପ ଭା ତ ଟିକେ ଡାଲ ଟିକେ ଖଟା ଟିକେ ଚାଟିଲି। ପୁରୀ ଗୋଟିଏ ଘାନ ଣ୍ଟ ଟିକେ ଘାଣ୍ଟ ଯୋଉ ଘାଣ୍ଟ ମିକ୍ସ ଭିଜ୍ ମିକ୍ସ ଭେ ଘାଣ୍ଟ ଆଉ ପୋଟୋଳୋ ଆଳୁ ତରକାରୀ ଗୋଟେ ହେଇଥିଲା ଏତିକି ଖାଇଲି ଅଳ୍ ଳ୍ପ ଅଳ୍ପ ସବୁ ଖାଇଲି ଭୋଜି ଖାଇବା କୁ ଗଲି କାହିଁକି ନା ମୁଁ କଁ କୋହୁଚି ଶୁଣନ୍ତୁ ଆପଣ ତାପରେ କହିବେ କାହିଁକି ନା ଉଁ ଯେହେତୁ ଘରେ ଡାକି ଘରେ ଆଉ କେହି ନାହାନ୍ତି ଆଉ ମୋ ଭାଇ ମାନେ ବି ଯିବେନି ମୋ ଭାଇ ମାନ ତ ଆପଣ ଜାଣିଥିବେ କିଏ ଯାଆନ୍ତି ନ ଯାନ୍ତି ଭାଇ ମାନେ ଯିବେନି ଆଉ ମୋ ବାପା ହାରିଆ ତ ଆପଣ ଜାଣିଚନ୍ତି। କିଏ କିଏ ଯାଆନ୍ତି ଆଉ ମୋ ବାପା ତ ଯିବେ ନାହିଁ ମନା କରିଦେଲେ ତାଙ୍କ ପେଟ ଖରାପ ହେଇଛି ସେଥିପାଇଁ ମତେ ବାଧ୍ୟ ହେଲା ଯେ ମୁଁ ଯିବି ମୁଁ ସେଥିପାଇଁ ଲେଟରେ ମୁଁ ଯାଏ ସବୁ ଭୋଜି କୁ ତମେ ବି ଜାଣିଥବ। ହଉ ତମେ କୁହ କଁ କୋହୁଚ କୁଅ?
ହୁଁ ମୁଁ କୋହୁଥିଲି ଆ ଆପଣ ଆଜି ଆ ମା ଆଜି ସଖାଳେ ଉ ଠିକି ମୁଁ ଯେତୋବୋଳେ ମୁଁ ମୁଖ ଧୋଇଲି ଆଉ ଆଜି ସା ଆମ ମନ୍ଦିର ଅଛି ଆପଣ ଜାଣିଥିବେ ସେଠିକି ଆଜ୍ଞା ଖେଳିବା ପାଇଁ ଗଲି ଯେତେବେଳେ ଗଲି ମୋ ଜଣେ ବଡ ଭାଇ ସିଏ ତାଙ୍କର ଗୋଟେ ନୂତନ ଗାଟେ ଆଣିକି ଆମ କିନ୍ତୁ ଆମ ଗ୍ରୁପ ଦଳକୁ ଦେଲେ। ଯେହେତୁ କି ଆସିଥିଲେ ଆମର ସେଠି ଖେଳ ଆରମ୍ଭ ହେଲା। ଆପଣ ମଧ୍ୟ ଆସିଥିଲେ ମୁଁ ଦେଖିଚି।
ହଁ ମୁଁ ଯାଇଥିଲି କିନ କିନ୍ତୁ ଲେଟ୍ ରେ ଯାଇଥିଲି।
ଆଜ୍ଞା ଆପଣ ଆଉ ଦିନ କଣ ହେଲା ଆପଣ ମଧ୍ୟ ଆସିଥିଲେ ଖେଳିଆକୁ।
ତ ବହୁତ ବିଳମ୍ବ ହେଇଥିଲା। ଆପଣଙ୍କର ଯେତେବେଳେ ଖେଳ ଶେଷ ହବାକୁ ଯାଉଥିଲା ମୁଁ ସେବେ ଯାଇଁ ପହଞ୍ଚିଥିଲି। ଅବଶ୍ୟ କିଛି ଖେଳ ଖେଳିଥିଲି। କିନ୍ତୁ ଆପଣ ଭାବୁଛନ୍ତି ମୋ ଗୋଡ ଖରାପ ବୋଲି ମୁଁ ଖେଳଟା ବୁଲି ଯାଇଛି କିନ୍ତୁ ଗୋଡ ଖରାପ କଣ ହେଲା ଖେଳ ତ ଯେମିତି ଅଛି ସେମିତି ନା। ଚା ଦୁଇ ତିନି ଦିନ୍। ଛୁଆ ଏମିତି ଶୁଣନ୍ତୁ ଦୁଇରୁ ତିନିଟି ଜିନିଷ ଏମିତି ଅଛି ଯେ ତମେ ଯଦି କହିଥିବ ବୁଲି ନଥିବ। ଭୁଲିବନ ଯେମିତି କି ପାଠ। ପାଠ ଯ ଚୋ ଛୋଟ ବେଳେ ଭଲ ପଢିକି ବଡ ହେଇଥିବ। ତାହାଲେ ଦୁଇ ରୁ ତିନ ବର୍ ଯଦି ପାଠ ଛାଡିଦେଲ ତାପରେ ଯଦି ସେ ପାଠରେ ପଢିଲ ତମକୁ କେତେ ଭୁଲିବନି। ପୁଣି ସେ ପାଠ ଯେମିତି ତମ ସିଧା ସଳକ ଚାଲୁଥିଲା ସେ ଚାଲିବ ଆଉ ଖେଳ ଖେଳ ତମ ଯୋଉ ଦୁ ତିନ ବର୍ଷ ବ୍ୟାଟ୍ ଧରିଦବ ବ୍ୟାଟ୍ ଅବଶ୍ୟ ବାଜି ଛକାନୁ ହୋଇପାରେ ଚୌକାନୁ ହୋଇପାରେ। କିନ୍ତୁ ବ୍ୟାଟ୍ ରେଅବଶ୍ୟ ବାଯିବ।
ଆଜ୍ଞା ଆପଣ ଆପଣ ଆଗ ଗଳି ସେଭଳି ଆଗ ଗଳି ତ ଆଉ ଆପଣ ଆସିବାକୁ ଟିକେ ଟାଇମ୍ ଦେବେ ଆ ଆପଣ ଚାରିଟା ବେଳେ ଶୁଣନ୍ତୁ ଆଜ୍ଞା ଆପଣ ଦୁର୍ଭାଗ୍ୟବଶତ ଆପଣ ଚାରିଟା ବେଳେ ଖେଳିବାକୁ ଆସିନାହାନ୍ତି। ଚାରିଟା ବେଳେ ଚାରିଟା ବେଳେ ଯୋଉ ଘଟଣାଟି ଘଟିଲା। ଆପଣ ଆପଣ ଥିଲେ ଆପଣ ବହୁତ ଆପଣ ଆଜି ପିଲା ମଧ୍ୟ ଆ ସେଠାରୁ ବହୁତ ଅଧିକ ପିଲା ଥିଲେ ଯେହେତୁ।
ହଁ ମୁଁ ବି ତ ସ ସକାଳେ ଯେତେବେଳେ ଯାଇଥିଲି ଘରକୁ ମନସ୍ତ ଥିଲି ଯେ ଚାରଟା ବେଳେ ମୁଁ ଖେଳିବାକୁ ଯିବିନି ଯଦିଥିବି ସାଢେ ପାଞ୍ଚଟାରୁ ଛଅଟା ଭି ଭିତରେ ଯିବି ଯେମିତି କି ଖେଳ ଶେଷ ହେଇଯାଉଥିବ ମୁଁ ଖେଳି ପାରିବି ବି ନାହିଁ। ଆଉ ଗୋଟେ ଜିନିଷ ଆପଣଙ୍କୁ ସେଇ ଜିନିଷଟା ବା ସେଇ ଜିନିଷ। ତେଣୁ ଛୋଟ ବେଳୁ ଆଜି କୋଡିଏ ବର୍ଷ ଯାଇକି କରିରି ଆସିଛ। ପ୍ରତିିବର୍ଷ ତ ମୁଁ ଯଦି ଦୁଇରୁ ତିନି ମାସ ଛାଡିଦବ ସେ ଖେଳ କ ତୁ ଛାଡିକି ରହିପାରିବ ତା ପାଖକୁ ଗଲେ ବି ଇଚ୍ଛା ହବ ନା ନାଇଁ। ଇଚ୍ଛା ଶକ୍ତି ବଢିବ ନା ନାଇଁ। ସେଥିପାଇଁ ମୁଁ ଆଜି ଉଠେଇକି ପାଞ୍ଚଟା ଚାଳିଶ କିମ୍ବା ପଚାଶ ଉଠିଲି। ଦଶ ରୁ ପନ୍ଦର ମିନିଟ୍ ପରେ ମୁଁ ଯାଇକି ଗଲି ଖାଇବାକୁ। ଖେଳିଲି ଅବଶ୍ୟ ସେ ଠିଆ ହେଲା ବଳୁ ଖେଳ ସରିଗଲା। ହଁ କୁହନ୍ତୁ?
ଆପଣ ଖେଳିବାକୁ ଆସିଲେନି ଯେହେତୁ ଆ ସିଏ ନୂଆ ବାଇକ୍ ଟା କୁୁ ଆଣିଥିଲେ ଆମେ ସକାଳେ ଖେଳୁ ସନ୍ଧ୍ୟା ବେଳେ ଖେଳୁ ଆଜି ଆ ତା ସେଠୁ ବହୁତ ଅଧିକ ପିଲା ହେଇଥିଲେ ଆଜି ବିପକ୍ଷ ଦଳରେ ବା ବା ତେରରୁ ଚୋଉଦ ଜଣ ଥିଲେ ଆଉ ଆମ ଆଇଲି ଆମ ଦଳରେ ମଧ୍ୟ ବାରରୁ ତେର ଜଣ ଥିଲେ।
ହଁ।
ଆଜି ପୁରା ଫିଷ୍ଟି ହେଇଯାଇଥିଲା ଆଉ ଯେତେବେଳେ ପ୍ରଥମ ଖେଳଟି ହେଲା। ସେ ବୋଧେ ପାରସ୍ପରିକ ତାଙ୍କ ବ୍ୟକ୍ତିଗତ ଝଗଡା ଯୋଗୁ ଟିମ୍ ମଧ୍ୟରେ ସେ ପ୍ରଭାବ ଟିକେ ପଡିଲା ସେ ଟିମ୍ ମଧ୍ୟରେ ଆ ଆପଣ ଆଉ ଆ ହଁ ବଡ଼ ଭାଇ ଆପଣଙ୍କ ଯୋଉ ବଡ଼ ଭାଇ ଅଛନ୍ତି ସିଏ ମଧ୍ୟ ଆଜି ଟିକେ ଉ ଉତ୍ତେଜିତ ହେଇଯାଇଥିଲେ ଆଉ ଯୋ ଉତ୍ତେଜିତ ହେଇ ସିଏ ତାଙ୍କର ଆ ଆଜି ମାରିଦେଇ ଯେମ ଟିକେ ନହେଲେ ଟିକେ ମାରି ଦେଇଛନ୍ତି ଆଉ ମାରି ନ ମାରିବା ଏତୁ ଏ ଦିବ ବହୁତ ଅନ୍ୟାୟ କରିକି ଆଜି ଜିତିଛନ୍ତି, ଜିତିଲା ପରେ ସିଏ ସେଇ ଫଟୋ ବି ଉଠେଇ ଆ ତାଙ୍କ ଭାଇଙ୍କର ଫଟୋ ଲଗେଇ ଗୋଟେ କରି ପକେଇଛନ୍ତି, ପକେଇକି ମୁଁ ତାଙ୍କୁ ଯେତେବେଳେ ମେସେଜ କଲି କହିଲି କି ଆପଣ ଆଉ ଦୁଇଟି ବି ପରାସ୍ତ ହୋଇ ତଥାପି ମଧ୍ୟ ଷ୍ଟୋରି ପକାଇଛନ୍ତି, ନା ସେ କହୁଛନ୍ତି ଦୁଇଟି ପରା କୋଉଠି ଗୋଟାଏ ପରାସ୍ତ ହେଇଛି ଗୋଟଏ। ଜିତୁଛୁ କିନ୍ତୁ ଦୁଇଟି ସେ ଯୋଉ ଦ୍ୱିତୀୟ ମ୍ୟାଚ ଟା ହେଲା ଦ୍ଵିତୀୟ ମ୍ୟାଚରେ ସେ କଣ କଲେ ଆ ଖେଳ ତ ହେଲା ଠିକ ଠାକେ ଚାଲିଲା ଲାଷ୍ଟ ଶିଷୋମ ବେଳକୁ ତାଙ୍କର ଯେତେବେଳେ ଶେଷ ବେଳକୁ ସିଏ ଆ ଆଉଟ ଯେତେବେଳେ ହେଇଗଲେ ସେ ଭାଇ ଜଣକ ଆପଣଙ୍କ ବଡ ଭାଇ ଯିଏ
ହଁ ସେ ହଁ ସେଇ ଟାଇମରେ ମୁଁ ଯାଇକି ପହଞ୍ଚିଥିଲି ହଁ। ସେଇଥିପାଇଁ ଆପଣ ଯୋଉ କହୁଛନ୍ତି ହଁ କଣ କୁହନ୍ତୁ?
ତାଙ୍କ ଦଳର ପ ମଧ୍ୟ ପିଲା ମଧ୍ୟ କହୁଥିଲେ ସେଟା ଆଉଟ୍ ବୋଲି କିନ୍ତୁ ସିଏ ବ୍ୟାଟ୍ ଛାଡିଆକୁ ନାରାଜ। କହିଲେ କି ଏଟା ଆଉଟ ନୁହେଁ, ସୁନ୍ଦରେଇ ମାଙ୍କ ଗାଦି ମଧ୍ୟ ଛୁଇଁ ଦେଲେ ସିଏ। କହିଲେ ଆଉଟୁ ନୁହେଁ କିନ୍ତୁ ସିଏ ଆଉଟ ଥିଲେ କି ମାନିଲେନି କିନ୍ତୁ ଆମ ପପ ଆମ ପଖ ତ ଆମ ପକ୍ଷର ପିଲାମାନେ ରାଗିକି ସବୁ ୱାଇଡ ୱାଲ ପକାଇଲେ। ୱାଇଡ଼ ବଲ ପକେଇ ଵା ହେତୁ ତା ଏ ସେ ଶେଷ ଉଇକେଟ ଥିଲେ ଯହେତୁ ଲା ୱାଇଡି ସବୁ ପକେଇଲା ପରେ ମଧ୍ୟ ବାରେଟା ୱାଇଡି ପକେଇଲା ପରେ ମଧ୍ୟ ଆଉ ଗୋଟେ ଏକ ରନ୍ ଥିଲା ମାରିବାକୁ। ସିଏ ବାରେଟା ୱାଇଡି ବଲ୍ କୁ ମତେ ଛଅ ମାରିଦେଲେ ଆଉ କହିଲେ ଚାରି ବୋଲି।
ହଁ ଶୁଣନ୍ତୁ ମୁଁ ମୁଁ ସେଇଟା ହିଁ ମୁଁ ହ୍ୟାଲୋ।
ଯାଇ ଆଉ କ
ମୁଁ ସେଇ ସମୟରେ ଯାଇ ପହଞ୍ଚିଥିଲି ବୁଝିପାଇଲେ, ମୁଁ ସେ ସମୟରେ ଯାଇ ପହଞ୍ଚିଲି ମୁଁ ସେ ଯୋଉ କ୍ୟାଚ ଟାକୁ ମଧ୍ୟ ଦେଖିଚି, ଯୋଉ ଧରିଲେ ସିଏ
ଗ୍ୟାସ୍
ଦେଖିଚି ସକାଳେ ଯେହେତୁ ସିଏ ତମର ତମ ତମେ ଆମ ପଟେରେ ଥିଲ। ତମେ ସେ କଥା ଜାଣିଥେଲ ସକାଳେ କଣ କେମତି ହେଇଥିଲା ତମେ ଖେଳ ପା ବଲ ପ ବଲ୍ ପକେଇଲେନି ସେମାନେ ପଳେଇଲେ ସେଥିପାଇଁ ସେ ରାଗି କି ଚା ରଟା ବେଳେ ସେଇ ରାଗଟା ସେ ସୁଜେଇଥିଲା। କାହିଁକି ନା ସିଏ ଜାଣି ଥବୁ ସିଏ ସେ ଯାହା କରିବ ସ ମାନେ କଁ କହନୁ କାହାକୁ ଖରାପ ଇଏ କରିବନି ତା ସହିତ ଯିଏ ନାଗିବ ସେ ଛାଡେ ନା କାହାକୁ। କାହାକୁ ଭଲ ହଉ ଖରାପ ହଉ ଆପଣ ଆପଣ ଯୋଉ ଫଟୋ ସୁଟ୍ କରି ରୁଥିଲେ ସେ ଆଜି ଯାଙ୍କେ ଆପଣଙ୍କୁ ଛାଡୁଚନ୍ତି। ଆପଣ ବ ଭଲ ଫଟୋ ସୁଟ କରୁଚନ୍ତି ସିଏ ଆପଣଙ୍କୁ ଏ ଆର ଯିଏ ଆ ଆପଣଙ୍କୁ ଆ ଆ ଆଜି ଯାଙ୍କେ କିଛି ଖରାପ କରି ସେ କହିଚନ୍ତି?
ନାଇଁ ମୁଁ ଜାଣିଅଛି ସେ ବହୁତ ଭଲ ପିଲା ଆଉ ମଧ୍ୟ ମୁଁ ତାଙ୍କ ବିଷୟରେ ବହୁତ କି
ତମେ ଅବଶ୍ୟ ଖରାପ ଖରାପ କାମ କରୁଚ ଖରାପ ଭାଇ ସହିତ ମିଶି ଖରାପ ଖରାପ ଏରା ସବୁ କାମ କରୁଚ। ଆଉ ମୁଁ ଗୋଟେ କାମ କଲେ ମୋ କାମ କା କାର୍ଯ୍ୟ କରୁନାହଁ। ମୁଁ ଜାଣିପାରୁଚି ମୁଁ ଯଦି କହିବି ଯିବା ଏ କାଲି ଦେଖିବା। କାଲି ଦେଖିଆ ତମେ ଗାଡି ଆଣିବ ଟିକେ ଯିବା ଆମର ଯୋଉ ଆମ ଗ୍ରାମ ପାଖରେ ଯୋଉ ଧାନମୁଣ୍ଡଳ ଗ୍ରାମ ଅଛି ସେଇ ଗ୍ରାମ କୁ ଟିକେ ବୁଲିବାକୁ ଯିବା।
ଆପଣ ଆପଣ ଉଁ ହଁ ସେଠି ବ୍ୟକ୍ତିଗତ କାମ ଅଛି ନା ଆପଣ ଖାଲି ଭ୍ରମଣ କରିବାକୁ ଯିବାକୁ ଚାହୁଁଛନ୍ତି।
ନା ନା ବ୍ୟକ୍ତିଗତ କାମ ଅଛି।
ବ୍ୟକ୍ତିଗତ କାମ ଅଛି, ଆଜ୍ଞା। ଆଉ ଆଉ ଆପଣ ରଖନ୍ତୁ ବହୁତ ଦିନ ହେଲା, ଆଜ୍ଞା ଆଜ୍ଞା ଆପଣ ହୁଁ ସମୟର ବି ଅଭାବ ମୋ ପାଖରେ।